ହାଲୋ।
ହାଲୋ ହଁ କଣ କରୁଚ?
ଏଇ ବସଛି ଆଉ।
ଆଉ ଏବେ ଘ ହେଇ ମୁଁ ବସିଛି ଆଉ ଗାଧୁଆପାଧୁଆ ସରଲାଣି?
ହଁ ଗାଧୁଆ ସରିଲାଣି ଆଉ।
ଆଉ ପୂଜା।
ପୂଜା ସରିଗଲାଣି।
ଓହୋ ଆଉ ଆଉ
ଖାଇବାକୁ ସଖାଳୁ ଖାଇବା ଆମର ବନା ସରିଛି।
କଣ ହେଇ ଥିଲା ସଖାଳୁ ଖାଇବା?
ଚକୁଳି ପିଠା।
ହଁ।
ଚକୁଳି ପିଠା ଆଉ ଘୁଗୁନି ଚକୁଳି ପିଠା ଆଉ ଘୁଗୁନି।
ଆଚ୍ଛା ଆଚ୍ଛା କେମିତି ବନେଇଲେ ଚକୁଳି ପିଠା?
ମର ସରିଲାଣି।
ହଁ ଆମର ତ ଆ ମୁଁ ଆଜି ଉପମା ବନେଇଥିଲି। ଓହୋ।
ହଁ। ଚକୁଳି ପିଠା ଚାଉଳ ବିରିକି ବ ଆଛା। ଚ ଏଇ ଯଉ ଚକୁଳି ପିଠାର ପ୍ରୋସେସ୍ ଟା ହଉଛି ଚାଉଳ ବିରିକି ଭେଦେଇକି।
ହଁ ହଁ।
ତାକୁ ବାଟିକି ଆଣ କରିଦବ ଆଣ କରିକି ତ ରଖି ଦେଇଥିବ ଲୁଣ ଗୋଳେଇକି ଚକୁଳି ପିଠା ତିଆରି କରିବ ଆଉ।
ଆଚ୍ଛା ଆଚ୍ଛା।
ମଟର ବି ସେମ ଭେଦେଇଥିଲି ଭେଦେଇେଇକି ମସଲା ବା ତା ଦେହରେ ଅଦା ରସୁଣ ମସଲା ଦେଇକି ତରକାରୀ ଯେମିତି ହୁହେ ହେଇଛି ଆଉ।
ଯା ହୋଉ ଭଲ। ଆମର ବି ଏଥର ରଜ ତମରେ କେମିତି କଣ ସେଲିବ୍ରେଟ ହେଲା ଆମର ଏଥର ପୋଡ ପିଠା ହେଇଥିଲା। ଆଉ ବହୁତ ଦୋଳି ଫୋଳି ଲାଗିଥିଲା। ତମର?
ହୁଁ ଆମର ବି ପୋଡ ପିଠା ହେଇଥିଲା ଚକୁଳି ହେଇଥିଲା।
ପୋଡ ପିଠା ଆମର ଆମର ବିରି ଚାଉଳ ଭେଦେଇକି ଆ ତାକୁ ପୁରା ତାକୁ ଆଣ କରିକି ତାକୁ କଣ ଦ ନା କଣ? ଅ ଛେନା ଆଉ ନଡିଆ ପୋର ଦେଇକି ତାକୁ ପସେଇକି ମାନେ ତାକୁ ଜନ୍ତକି ତା ଉପରେ ଛେନା ପୋର ଦେଇକି ତାପରେ ପୁଣି ବିରି ପକେଇକି ସେ ଯୋଉ ଆଣ ଟା ପକେଇକି ତାପରେ ନିଆଁ ଦେଇକି ନିଆଁ ଦେଇକି ତା ଉପରେ ପୁଣି ନିଆଁ ପକେଇକି ସେମିତି କରିଥିଲେ ମାନେ ବିରି ପିଠା ତମର କେମିତି ହେଇ
ଆଚ୍ଛା ଆମର ଅରୁଆ ଚାଉଳ ବତରେଇଥିଲି ଅରୁଆ ଚାଉଳ ତାକୁ ଚୁନା କରିଥିଲି। ଚୁନା କରି କି କ୍ଷୀର ଦେଇକି ଯନ୍ତା ହେଇଥିଲା ସେଇ ଛେନା ନଡିଆ ପୁର ଦିଆ ହେଇକି ମଝିରେ ପୋଡ ପିଠା ହେଇଥିଲା ଆଉ।
ଓହୋ। ଯା ଟିକେ ପ୍ରୋସେସ ଅଲଗା ଆଉ ଆମର ଏଥର ବିରି ରେ ହେଇଥିଲା ଆମର ଗୋଟେ ଆମ୍ବ ପୋଡ ପିଠା ବି ହେଇଥିଲା ଏଟା ଗୋଟେ ନୂଆ ରେସି ସେ ବି ମାମା କରିଥିଲେ ହଁ ଆମ୍ବ ପୋଡ ପିଠା ହେଇଥିଲା। ଆମ୍ବକୁ ଆମ୍ବକୁ ଆଗେ ତାକୁ ପୁରା ବାହାର କରିଦେଇଥିଲେ ଟାକୁଆରୁ ପୁରା ଚିପୁଡିକି ଆମ୍ବ ରସ ଟାକୁ ପୁରା ବାହାର କରିଦେଇଥିଲେ। ତାପରେ ତାକୁ କଣ କଲେ ନା? ଉ ଅରୁଆ ଚାଉଳରେ ଆମ୍ବ ଟାକୁ ଗୋଳେଇ ଦେଇକି ଅରୁଆ ଚାଉଳ ଆଣ କରିକି ଯିଏ ଆମ୍ବ ଟାକୁ ଗୋଳେଇ ଦେଇଥିଲେ ଗୋଳେଇ ଦେଇକି ତାକୁ ଆଁ ଜ ମାନେ ତାକୁ ଜନ୍ତି ଥିଲେ କଢେଇରେ ତାକୁ ପୁରା ଜନ୍ ତି ଥିଲେ ଜନ୍ତିକି ତାକୁ ପୁଣି ଯେମିତି ପୋଡପିଠା ହୁଏ ଆଣ ପକେଇକି ତା ଉପରେ ପୁଣି ପୋର ଦେଇକି ତାପରେ ପୁଣି ଆଣ ପକେଇକି ଆଁ ଗ୍ୟାସ ସେ ଦେଇକି ଆ ତା ଉପରେ ପୁଣି ଘଷିର ଯୋଉ ଘଷି ଜାଣିଚନ୍ତି ନା? ଘଷିର ନିଆଁ ଦେଇକି ତାକୁ ପୋଡି ଦେଇଥିଲେ ସେଟା ବହୁତ ଟେଷ୍ଟି ଲାଗୁଥିଲା।
ଆଚ୍ଛା ତୁମର ରଜରେ ସେଇଠି ଫେମସ୍ କଣ ଥିଲା?
ଆମର ଏଇଠି ରଜରେ ପୋଡପିଠା ଆଉ ଆ ସବୁ ଖାଇବା ଅ ଆମ ଓଡିଆରେ ତ ସବୁ ଖାଇବା ପ୍ରଧାନ। ଆଉ ଖାଇବା ଆଉ ଝିଅ ମାନେ ବହୁତ ସଜ ହେଇକି ବୁଲିବା ତାପରେ ଆ ଦୋଳି ଏଗୁଡା ସବୁ ଫେମସ ତମର?
ହୁଁ ଆମର ବି ସେମ୍ ପାନ ଖିଆଟା ବି ବେଶୀ।
ହଁ ହଁ ମୁଁ ଭୁଲିଗଲି ପାନ ଖିଆ କଥା ପାନ କେମିତି କଣ କେତେ ପ୍ରକାର ପାନ ଏଥର ଖାଇଛ ତମେ?
ପାନ ଖାଇଛି ଆଉ ଦି ପ୍ରକାର କି ତିନି ପ୍ରକାର ଖାଇଛି।
କେମତିଆ କେମତିଆ?
ହୁଁ ଗୋଟେ ତ ମସଲା ମୁଁ ତ ମସଲା ଦିଆ ପାନ ଗୋଟେ ଖାଇଚି ଯୋଉ ମିଠା ପାନ ଯୋଉଟା ଆଉ ଗୋଟେ ସିମ୍ ତୁଇଲ୍ ମାନେ ଏମିତି ପୁରା ଯୋଉ ସାଧାଟା ଯୋଉ ଭଙ୍ଗା ହୁଏ ସେମିତି ଗୋଟେ ଖାଇଚି।
ହୁଁ ହୁ। ଆଛା ତାପରେ
ଆଉ ତୁମ ସେଠି କଣ ସବୁ ଫେମସ ଅଛି?
ନାଇଁ ମୁଁ ବି ପାନ ଖାଇଚି। ଆଁ ସେ ଯୋଉ ତ୍ରିଭୁଜ ବାଲା ପାନ ଗୋଟେ ବ ଭାଙ୍ଗିଥିଲେ ଆଁ ସେଇ ତ୍ରିଭୁଜା ବାଲା ଫାନ୍‌ପାନ ହେଇଚି ସେ ପୁରା ତା ଦେହରେ ଚେରି ଫେରି ପଡିକି ବହୁତ ଭଲ ଲାଗୁଥିଲା ସେ ପାନ କିନ୍ତୁ ସେଥିରେ ମାନେ ନାଲି ଛେପ ହଉନଥିଲା ମାନେ ପାଟି ନାଲି ହଉନଥିଲା ସେଡା ଛୁଆଙ୍କ ପାଇଁ ଭଲ ସେ ପାନଟା ଯୋଉମାନେ ରଜରେ ପାନ ଖାଉଚନ୍ତି ଛୋଟ ଛୁଆ ମାନେ ତାଙ୍କ ପାଇଁ ଭଲ ଆଉ
ଆଚ୍ଛା।
ଆଉ ଘରେ
ଆଉ ତୁମର ସେଠି କଣ ସବୁ ଅଛନ୍ତି ଭଲ ଅଛନ୍ତି।
ଅ ହ।
ସେଠି ତୁମ ଘରେ କିଏ କିଏ ଅଛନ୍ତି?
ଆମର ବି ସମସ୍ତେ ଭଲ ଅଛନ୍ତି। ଆଁ ବାପା ମା ସମସ୍ତେ ଭଲ ଅଛନ୍ତି ଆଉ ତମର ବା ନଡିଆ ବାଡି ଥିଲା କେତ୍‌ ତେ ଗ୍ରାମ୍ ମୋର ନଡିଆ ପାଆଁଶହ ଖଣ୍ଡେ ଦରକାର ଥିଲା।
ହଁ ଆମର ହଁ ହଁ ଆମର ବଡ଼ ବାଡ଼ିଟେ।
ହଁ ହଁ ମୁଁ ଥରେ ଯାଇଥିଲି ଦେଖିଥିଲି କେତେ ବଡ ବାଡି? କେତେ ବଡ ବାଡି ସେଥିରେ କେତେ ନଡିଆ ଗଛ ଖାଲି ନଡିଆ ଗଛ ଲଗା ହେଇଥିଲାନା ନା ଆଉ କିଛି ଲଗା ହେଇଛି?
ନାଇ ଅଛି ଆମ୍ବ ଗଛ ଅଛି ପଣସ ଗଛ ଅଛି। ବହୁତ ଗୁଡେ ଅଛି ଜିନଛ ଖାଇବା ଜିନଛ ଅଛି। ଏବେ ତ ପଣସ ବହୁତ ହେଇଛି।
ଅ ହ ଆଚ୍ଛା ଆଚ୍ଛା।
ଠିକ୍ ହେଲାଣି ଆଉ
ହୁଁ ହୁଁ ଆଚ୍ଛା ତାହାଲେ। ଭଲ ଆଉ ତମର ଆମ୍ବ ପଣସ ନଡିଆ କିଣିବାକୁ ପଡ଼ୁନଥିବ ଆଣୁନ ଆମେ ଏଠି ପନ୍ଦର କୋଡିଏ ଟଙ୍କା ଦେଇଖି ନଡିଆ କିଣୁଛୁ।
ହଁ ସେମିତି ତ ଗୋଟେ ଗୋଟେ ଜାଗାରେ ପଚାଶ ଷାଠିଏ ଟଙ୍କା ନଡିଆ ଆମର ଏଠି ନଡିଆ ଗଛ ଅଛି ବୋଲି କିଣିବାକୁ ପଡ଼ୁନି ଆଉ।
ହଁ ଭଲ। ହଉ ଆମକୁ ଏଥର ପାଆଁସ ଭଳିଆ ନଡିଆ ଦବ ଆଉ ମୋର ମୋର ଟିକେ ବାର୍ଥଡେ ଅଛି ତ ମୋ ବାପା ଗୋଟେ ବଡ ଆରେଞ୍ଜମେଣ୍ଟ ରଖିଛନ୍ତି ଗୋଟେ ଭଲ ସେଲିବ୍ରେଟ କରିବେ ଟିକେ ନଡିଆରେ କିଛି ଦି ତିନିଟା ଆଇଟମ୍ ହବ ଆ ସେଥିପାଇଁ ନଡିଆ ଦରକାର ପାଆଁସ ଖଣ୍ଡେ ନଡିଆ ଦବ ଆଉ।
ଆଚ୍ଛା ହଁ ଦରକାର ହେଲେ ଆସିବେ ଆଉ
ହଉ ତାହେଲେ ଆଉ କଣ କୁହନ୍ତୁ?
ଆଉ କଣ ତୁମ ଗାଁରେ ସବୁ କଣ ଅଛି ଆଉ ଅଲଗା ଜିନିଷ କିଛି?
ଆମ ଗାଁରେ ନଈ ଅଛି ଆମ ଗାଁରେ ଯାହା ଖୋଜିବେ ତାହା ଅଛି ସବୁ ଅଛି ଆମ ଗାଁରେ। ଆପଣଙ୍କ ଗାଁରେ?
ହଁ ଆମ ଗାଁ ଅଛି ନଈ ତ ଅଛି। ଆଉ ବୁଲାବୁଲି କରିବା ଲାଗି ଭଲ ଭଲ ଜାଗା ବି ଅଛି।
ଆଚ୍ଛା ଯେମିତି କି କେମତି କେମତି ଜାଗା ଅଛି?
ମାନେ ମନ୍ଦିର ଅଛି ବହୁତ ଗୁଡେ ଅ ପାର୍କ ଅଛି। ଆ।
ଅହ।
ଛୁଆଙ୍କ ଖେଳିବା ଲାଗି ବି ଅଛି ଛୋଟ ଛୁଆଙ୍କର ଖେଳାକୁଦା କରିବା ଲାଗି ଅଛି ପାର୍କ।
ହଁ ଆମର ବି ଏଇଠି ଗୋଟେ ଆମର ମନ୍ଦିର ଆମର ଗାଁରେ ମନ୍ଦିର ବହୁତ ଅଛି। ଆଉ ଉଁ ଗୋଟେ ନଈ ବି ଅଛି ନଈ ପାଖରେ ଆଉ ଗୋଟେ କଣ୍ଡିଆ ଥାଏ ସେ କଣ୍ଡିଆ ବି ଅଛି ସେ କଣ୍ଡିଆରେ ଆମର ବାଲିଯାତ୍ରା ହୁଏ ବାଲିଯାତ୍ରା ଯେମତି କଟକ୍ ବାଲିଯାତ୍ ତ୍ରା ଯେମିତି ହୁଏ ସେମିତି ଆମର ବାଲିଯାତ୍ରା ହୁଏ। ତିନି ରାତି କାର୍ତ୍ତିକଙ୍କ ପୂଜା କରନ୍ତି କାର୍ତ୍ତିକେୟଙ୍କ। ଆଉ ତାପରେ ତାପର ଦିନ ଭସାନ୍ତି ସେଠି-ସେଠି ଅଛି କେନାଲ୍ ବି ଅଛି। ଶିବ ମନ୍ଦିର ସବୁ ଠାକୁରଙ୍କ ମନ୍ଦିର ଅଛି। ଆଉ ଆମ ଆମ ଗାଁରେ ଯାହା ଖୋଜିବେ ତାହା ଅଛି ସବୁ ପସ୍ ପଶୁପକ୍ଷୀ ଅଛନ୍ତି ଯୋଉ ପଶୁପକ୍ଷୀ ଖୋଜିବେ ଆମ ଗାଁରେ ସବୁ ପଶୁ ପକ୍ଷୀ ଅଛନ୍ତି।
ହୁଁ-ହୁଁ ଆମର ବହୁତ ଗୁଡେ ଗାଈ ଅଛି।
ଓହୋ ଯାହାହଉ ଆପଣ କ୍ଷୀର ବି ବିକୁଥିବେ ଆଉ ବଢିଆ ଆଉ। କିଛି କିଣୁ ନଥିବେ। କିନ୍ତୁ ଆମର ମୁଁ ବହୁତ ପରିବା ଲଗେଇଛି ପରିବା ଆମର ମେଞ୍ଚେ। ଆ ପରିବା ଜମା କିଣୁନା ଆମେ।
ଆମର ଗାଈ ବହୁତ ଗୁଡା ଅଛି କ୍ଷୀର, ଛେନା, ଦହି ଏଗୁଡା ଆମର କିଣିବାକୁ ପଡେନା।
ହଁ। ନା ମୁଁ ଭାବୁଛିି ମୁଁ ଟିକେ ମୁଁ ଟିକେ ବହୁତ ପରିଶ୍ରମୀ ନା ମୁଁ ଟିକେ ସଖାଳୁ ପୁରା ସଖାଳୁ ଭୋର ତିନିଟାରୁ ଉଠେ ଉଠିକି ସବୁ ପରିବାରେ ମୋର ଯାଇକି ପାଣି-ପାଣି ଦିଏ ସବୁ ପରିବା ତୋଳେ ଆ ବିକୁନା ଆମର। ଆମେ ସବୁ ଖାଇଦଉ। ଆମୁକୁ ତ ନିଅଣ୍ଟ ଆମେ କାହାକୁ ଦବୁ।
ଆଚ୍ଛା ହଁ ନିଜେ ଲଗେଇକି ଖାଇବା ବି ଭଲ।
ହଁ ବହୁତ୍ ଭଲ।
ଆଉ ବାଡିରେ ଆଉ କଣ ଅଛି?
ଆମର ମୁଁ ଲଗେଇଛି ଭେଣ୍ଡି, କଲରା, ପୋଟଳ, ଜହ୍ନି ଆ ଆଉ ହେଲା ଛଞ୍ଚିଣା ଆଉ ଲଙ୍କା ଆଉ
ଉଁ ହୁଁ।
ଅ--ପୋଇ ଶାଗରେ ବହୁତ ଗୁଡେ ଶାଗ, ସଜନା ଶାଗ ଖଡା ଶାଗ। ଆଉ ପାଳଙ୍ଗ ଶାଗ, ନେଉଡିଆ ଶାଗ ସବୁ ଶାଗ, ତରୁଭୁଜ ଲଗେଇଥିଲି ଏଥର ଯେ କିଛି ତରଭୁଜ ହେଲାନି। ଆମେ ଖାଇକି ଅଧା ଗାରେ ବାଣ୍ଟିଛୁ।
ହଁ। ଆଉ ତମର ସବୁ କିଛି ପରିବା ଲଗେଇଛ?
ହୁଁ ଆମର ଶାଗ ଲଗାହେଇଛି, ଆଉ ଫୁଲ ଗଛ ଲଗାହେଇଛି।
ଯେମିତି କି ଗୋଲାପ, ଟଗର, ମନ୍ଦାର।
ହଁ ଆମର ବି। ମୁଁ ମତେ ମଲ୍ଲୀ ଫୁଲ ବହୁତ ପସନ୍ଦ ତ। ଆମେ ମଲ୍ଲୀ ଫୁଲ ଲଗେଇଛୁ। ମଲ୍ଲୀ ଫୁଲ ଏତେ ଏତେ ହଉଛି ଯେ ମୋ ମାମା ଖାଲି ମୁଣ୍ଡରେ ଖୋସା କରି ଲଗଉଛନ୍ତି।
ଆଉ--ଆଉ ଆପଣଙ୍କ ଗାଁରେ କଣ ସବୁଠାରୁ ଅଧିକା ଫେମସ?
ଆମର ଏଠି ଫେମସ କଣ। ଏଇ ଓଷା ବାର ହେଲେ ରଜ, ପ୍ରଥମାଷ୍ଟମୀ କୁଆଁର ପୂର୍ଣ୍ଣିମା। ଆମର ତ ବର୍ଷକ ଓଡିଆ ହଁ
ଓହୋ--ଆମ ଗାଁ ଭଳିଆ କୁମାରୀ ପୂର୍ଣ୍ଣିମା ତମର ଥିବନି। ହଁ କହିଲି ଆମ ଗାଁ କୁମାର ପୂର୍ଣ୍ଣିମା ଭଳିଆ ତମ ଗାଁରେ ହଉନଥିବ।
ତୁମ ଗାଁରେ କଣ ବେଶୀ ଭଲ ହୁଏ?
ବହୁତ ଭଲ ହୁଏ ଆମ ଗାଁ ରେ। ଏତେ ଭଲ ହୁଏ ଯେ ନିଶ୍ଚିନ୍ତ ଆପଣ ନିଶ୍ଚିନ୍ତ ଆମ ଗାଁକୁ ଆସିବେ। କୁମାର ପୂର୍ଣିମାରେ କୁମାର ପୂର୍ଣ୍ଣିମାରେ ଏକାଥରେ ଆସିବେ। କୁମାର ପୂର୍ଣ୍ଣିମା ଟା ସାରିକି। ଆଉ ଆପଣଙ୍କର ରଜ ଇଏ କାର୍ତ୍ତିକେୟ ପୂଜା ଯୋଉ କହିଲି ବାଲିଯାତ୍ରା। ସେଟା ସାରିକି ଏକାଥରେ ଯିବେ।
ଓହୋ।
ଏଦି ଟା ଆମ ଗାଁ ରେ ବହୁତ ଭଲ ହୁଏ।
ଆଚ୍ଛା। ଆଉ ଦୀପାବଳି ମନାନ୍ତି?
ହଁ ଦୀପାବଳି ତ ସମସ୍ତେ ମନାନ୍ତି। ଆମେ ବି ମନାଉ।
ଦୀପାବଳୀ ତ
ଆମ ଗାଁ ଟା ବହୁତ ଭଲ ନା। ସେଥିପାଇଁ ଆମ ଗାଁ ରେ ସବୁ କିଛି ହୁଏ। ଆପଣଙ୍କ ଗାଁ ରେ
ହୁଁ ହୁଁ ଆଉ ତ ଓଡିଆ ଘରେ ତ ସବୁ ପର୍ବ ସମସ୍ତିଙ୍କର ଥାଏ। ଆଉ ଆମର ବି ଅଛି।
ହଁ
ଆମର ଛେଳି ଜମା ଦଶଟା। ଛେଳି ଅଛି। ମେଣ୍ଢା ନାହିଁ। ହୁଁ ଆଉ ତୁମର କଣ କୁକୁଡ଼ା ଫୁକୁଡା ରଖିଛ କି?
ପଡିଛି
ଆଜ୍ଞା
ସେଥିପାଇଁ ଆଉ ତାକୁ ରଖିଲୁନୁ।
ହୁଁ ହୁଁ ନା ଆମର ଠେକୁଆ ବହୁତ ଗୁଡଏ ପାଳିଛୁ। ଉଁ ଧଳା ମୂଷା ବି ଅଛି। ଚାରିଟା ପାଞ୍ଚଟା।
ହଁ ହଁ। ତାଙ୍କର ବହୁତ ପ୍ରିୟ ଠେକୁଆ। ତନା ତାଙ୍କର ମୂଷା ବହୁତ ପ୍ରିୟ ଗଣେଶ ଠାକୁରଙ୍କର